ହ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ, ହଁ କଣ କରୁଛୁ?
ମୁଁ ଏବେ ଶୋଇଛିି ଆଉ।
ଶୋଇଚୁ?
ହଁ ବା ଏବେ ଶୋଇଛି ଏବେ ଖାଇକି ଆସିଲି ତ ଶୋଇଛି ଆଉ।
ଆଉ ସ୍କୁଲରୁ ପଳେଇ ଆସିଲୁଣୁ?
ହଁ ଦିଟା ହେଇଥିଲା ଆସିଲି ଆଉ ସେତବେଳେ ଆଉ।
ହଁ କଣ ସବୁ ଖାଇଲୁ?
ଆଜି ମୁଁ ଖାଇଲି ଭାତ, ଡାଲି ଆଉ ମାଛ ଘାଣ୍ଟ ତରକାରୀ। ତୁ କଣ ଖାଇଛୁ?
ମୁଁ ବି ହଁ ମୁଁ ବି ଇ ଏ ଖାଇଛି ଆଜି ଆଳୁ ପୋଟଳ ଭଜା ହେଇଥିଲା। ଆଉ ଯେଉଁ ପଖାଳ ଭାତ ବଡ଼ିଚୁରା ଏମିତି ସବୁ ଖାଇଛି ଆଉ। ଆଉ ତୋତେ କଣ ମାନେ ତମ ସ୍କୁଲକୁ ଆଜି ପର୍ଯ୍ୟନ୍ତ ଛୁଟି ହେଇନି ତୁ ଏତେ ପାଟି ଏତେ ଯେଉଁ ପିଲାଙ୍କର ଖାତା ଫାତା ନେଇକି ଆସିଥିଲୁ ଘରେ ସବୁ ଦେଖୁଛୁ?
ହଁ ପା ଘରେ ସବୁ ଦେଖୁଛି। କେତେ କେତେ ପିଲା ମାନଙ୍କର କପି ଖାତା ସବୁ ଆଣିବାକୁ ପଡୁଛି?
ହଁ ହଁ ଯାହା ହଉ ଅଳ୍ପ ପଇସା ଦିଅନ୍ତୁ ପଛେ ଗୋଟେ ଚାକିରୀ ତ କରୁଛୁ ଆଉ କଣ। ହାଲୋ।
କଣ ହେଲା?
ନାଇଁ କିଛି ନାଇଁ ତୁ ଶୋଇବୁନୁ କି?
ହଁ।
ଶୋଇବୁନୁ?
ମୁଁ ଶୋଇକି ଉଠିଲିଣି।
ଏତେ ଜଲ୍ଦି କଣ ଶୋଇକି ଉଠିଗଲୁଣୁ?
ହଁ ଏଇ ଦିଟା ସାଢ଼େ ଦିଟାରୁ ଆଜି ପିଲା ସବୁ ପଳେଇଥିଲେ ସ୍କୁଲ ତ। ତାଙ୍କୁ ସବୁ ଶୀଘ୍ର ଖାଇବା ପିଇବା ସକାଳୁ ଦେଇକି ଖାଇବାକୁ ଦେଇ ଟିଫିନ୍ ଦେଇ ଛାଡ଼ି ଦେଇେଇଛି। ଆଉ ଘରେ ତ କେହି ନାହାନ୍ତି ଖାଇ ପିକି ଶୋଇଛୁ ଆଉ। ସ୍ବାମୀ ବି ପଳେଇ
ପୁଅ ପିଲା ମନେ ସବୁ କଉଠି?
ସ୍କୁଲରେ ଯାଉଛନ୍ତି ବା ଏଇ ପାଖରେ ଶିଶୁ ମନ୍ଦିର ଯାଉଛନ୍ତି।
ଓ ହୋ।
ହାଲୋ।
ହଁ ହଁ ଦେଖୁ ଦେଖି ପାଇଲି।
ହୁଁ ଆଉ ରଜରେ ସବୁ କେମିତି ମଜା କଲ ତମେ ସବୁ?
ରଜରେ ନୂଆ ଡ୍ରେସ୍ ପିନ୍ଧିଥିଲି ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧିଥିଲି।
ହଁ।
ଆଉ ଆଉ ପୋଡ଼ ପିଠା ଖାଇଥିଲି। ଆଉ ଟିକେ ଆମ ମାମୁ ଘରକୁ ବୁଲିବାକୁ ଯାଇଥିଲି ଆଉ।
ହଁ। ଆଉ ପୋଡ ପିଠାରେ ସବୁ କଣ ତତେ ଆସୁଛି ନା କଣ କିଏ ଘରେ ବନେଇ ଦେଇ
ହଁ ପୋଡ଼ ପିଠା ପୋଡ଼ ପିଠା ମୋ ଅ ବୋଉ ବନେଇଥିଲା ଆଉ।
ଆଉ ତା ପରେ ତତେ କଣ ସବୁ ଆସିଛି ତୁ ବଢିଆ କଣ ମ୍ୟାଗି କରୁଛୁ ଶୁଣିଥିଲି।
ହଁ ଭଲ ମ୍ୟାଗି କରଛିୁ ସମସ୍ତେ ଖାଇକି ପୁରା ଭଲ ଭଲ କହୁଛନ୍ତି।
ଆଉ କେମିତି ମ୍ୟାଗି କରୁଛୁ ମତେ ଟିକେ କହୁନୁ।
ସେ ଟିକେ ଆଗ କଡ଼େଇରେ ଚିନି ପକେଇଦବୁ ଚିନି ଅଳପ ଟିକେ ପ କେଇ ସାରିଲା ପରେ ତା ଦେହରେ ଟିକେ ତେଲ ପକେଇ ଦବୁ ତାପରେ ଟିକେ ଅ ଯୋଉ ଜ୍ଞ ଗ୍ୟାସ କୁ କମ୍ କରିକି ତାକୁ ଏପଟ ସେପଟ କରିବ। ତାପରେ ପୁଣି ହେଇ ସାରିଲା ପରେ ତା ଦେହରେ ସବୁ ତକ ପିଆଜ କଟା ପିଆଜ ଆଉ ଆଉ ଯାହା ସବୁ ପରିବା ପତ୍ର ଦରକାର ତାକୁ ସବୁ ପକେଇ ଦବ। ତା ପୁଣି ତା ଦେହରେ ତାକୁ ଟିକେ ଭାଜି ଦେଇକି ଭଲରେ ତା ଦେହରେ ଟିକେ ପାଣି ପକେଇ ଦେବୁ ତାପରେ ମ୍ୟାଗି
ଏଇ ପାଣିଟା ଫୁଟିଗଲା ପରେ ବୋଧେ ମ୍ୟାଗି ପକେଇ ଦେଉଥିବୁ ଆଉ ନା।
ହଁ ସେଇୟା କର।
ଭଲ ଫୁଟିଗଲା ପରେ ବି ତା ଦେହରେ ପାଣି ପକେଇ ଦେଇି ତା ଦେହ ଟିକେ ଯଦି କର୍ଣ୍ଣଫ୍ଲୋର ଗୋଳେଇକି ପକେଇ ଦେଲେ ବି ସେ ଭଲ ଦେଖାଯାଏ।
ସେଆ ସେଇଆ ହେଇ ପକଉଛି ସିଆ ପକଉଛି ଆଉ ଟିକେ କ୍ଷୀର ପକେଇ ହେଲେ ସେଇଟା ଅଲଗା ଆଉ ଟିକ ଭଲ ସର୍ ଲାଗିବ।
ଆଉ ଟିକେ ବଢିଆ ଲାଗିବ ନା ମୁଁ ପା ସେମିତି ଏବେ ଘରେ ଖରାଦିନ ଥିଲା ତ ବହୁତ ଟିକେ ନାଗୁ ବଡ଼ି ତିଆରି କରିଦେଇଥିଲି। ଆଉ ଏଇ ଶାଶୁଙ୍କୁ ଟିକେ ଭଲ ଲାଗେ ହୁଁ। ହଁ।
ଆଜି ସନ୍ଧ୍ୟାବେଳେ କଣ ଖାଇବା?
ଆଜି ସନ୍ଧ୍ୟାବେଳେ ବା ଏଇ ଛୁଆ ସବୁ କହୁଛନ୍ତି ମୋମୋ କରିବାକୁ ତ ଟିକେ କରିବି ଆଉ।
ମୋମୋ କେମିତି କରିଛ ମତେ ଟିକ କହୁନ ମୁଁ ବି ଟିକେ ଶିଖିବି।
ମୋମ ଟା ବ ମାନେ ମୁଁ ଏବେ କରୁଛି ଏବେ ଯୋଉ ଦେଖିନୁ ମୋବାଇଲରେ ସବୁବେଳେ ଗୋଟେ ନୂଆ ପ୍ରକାରର ମୋମୋ ଦେଖଉଛି ଆମେ ସମସ୍ତେ ଏ ଯେଉଁ ଅଟା ଚକଟିକି କି ମଇଦା ଚକଟିକି କିଏ ସୁଜି ଚକଟିକି ମୋମୋ କରୁନାହାନ୍ତି କି। ଏ ବେ ମୋବାଇଲରେ ଦେଖୁଥିଲି କଣ କହିଲୁ ସେମତିଆ କରିବି ଆଉ ମାନେ ମୁଁ ମୁଁଟା କରିଛି ଗୋଟେ ଥର ସେମିତିଆ ବଢିଆ ହେଇଥିଲା ତ ପିଲା ଖାଇକି ଆଉଥରେ କହିଛନ୍ତି କରିବାକୁ। ତା ବାବାକୁ କହିକି ସବୁ ପନିପରିବା ଆଣିକି ଥୋଇଛି ଏଇ କୋବି ପତ୍ରକୋବି। ପିଆଜ ଗାଜର କ୍ୟାପ୍ସିକମ୍। ସବୁକୁ ପୁରା ଛୋଟ ଛୋଟ ଛୋଟ କଞ୍ଚାଲଙ୍କା ରସୁଣ ସବୁ ମାନେ ପୁରା ମାନେ ଛୋଟ ଛୋଟ କରି କାଟିଦବ। କାଟିଦେବ ନହେଲେ ଯୋଉ ଗ୍ରାଇଣ୍ଡର ରେ ଟିକେ ତାକୁ ଟିକେ ଗ୍ରାଇ ଲେ ସେ ପୁରା ଛୋଟ ଛୋଟ ଛୋଟ ଛୋଟ ହେଇଯିବ କଡେଇରେ ଟିକେ ତେଲ ପକେଇକି ତାକୁ କଣ କରିବ ତାକୁ ସବୁ ପକେଇଦବ ଭାଜିବ ଲୁ ଲୁଣ ଯେତିକି ସ୍ଵାଦ ଅନୁସାରେ ଭାଜିବ ଯେ ଘୋଡ଼େଇବନି। ଭାଜିକି ଯେତେବେଳେ ସେ ଭାଜି ହେଇଯିବ ତାହେଲେ ଲାଷ୍ଟ କୁ କଣ କରିବି? କୁ ପନିର ରଖିଛି ଆଉ ସୋୟାବିନ୍ ବଢି ରଖିଛି। ବତୁରେଇକି ତାକୁ କଣ ହଁ। ସୋୟାବିନ୍ ବଡ଼ିଟାକୁ ଟିକିଏ ଗ୍ରାଇଣ୍ଡିଙ୍ଗ କରିଦେବି ପକେଇଦେବି ତାଦେହେରେ। ପନିର ଟାକୁ ସେଠୁ କଣ କରିବି ଟିକେ ନାକୁ ଛେଲି ଛେଲିକା ସରୁ ସରୁ କିି ପକେଇଦେବି। ପକେଇକି ତାକୁ ବାହାର କରିଦେଇକି ତାକୁ ସୁ। ଗୁଳା କରିଦେବି ଛୋଟ ଛୋଟ ବଲ ଟାଇପ ର। ଗୁଳା କରିକି ତାକୁ ଫ୍ରିଜରେ ଥୋଇଦବ ଫ୍ରିଜରେ ମାନେ ପାଞ୍ଚ ମିନିଟ୍ ଖଣ୍ଡେ ଥୋଇବ ତାକୁ ଆଣିକି କଣ କରିବ। ଗୋଟେ ଜାଲି ମିଳୁଚି ଯୋଉ ଛାଣନ୍ତି ଯୋଉ ଆମର। ସେଇ ଜାଲିରେ ସେ ବଲକୁ ରଖିକି ଗୋଟେ ବଡ଼ ତସଲା ଫସଲାରେ ପାଣି ରଖିବ ସେ ବଲକୁ ଅଟା ଆଣିଦେବ ଅଟାରେ ଏମିତି ଗୋଳେଇ ଦେଇକି ସେ ଜାଲି ଭିତରେ ସେ ବଲଡ଼ାକୁ ରଖିକି ପାଣିରେ ଏମିତି ଡିପ୍ କରିବ ଏମିତି ବୁଡେଇବ ଫୁଣି ଉଠେଇବ। ତାପରେ ପୁଣି ତାକୁ ଆଣିକି ଅଟା ଦବ ପୁଣି ପକେଇବ ଉଠେଇ ଏମିତି ଦିଥର କରିବ ତୃତୀୟ ଥରକୁ ଅଟା ଗୋଳେଇକି ଆଉ ପାଣିରେ ପକେଇବନି। ହେଁ। ତାକୁ ନେଇକି ବାମ୍ଫ ଦେଇଦବ କୋଉଠି ଯୋଉ ଇଟିଲ ଛାଞ୍ଚ ହଉ ଯାହାର ଯିଏ ଯେମିତି କଡ଼େଇରେ ଯେମିତି ବାମ୍ଫ ଦେଇଦବ ତାକୁ ଟିକେ ତାପରେ ବାମ୍ପ ଦେଇ ସାରିଲା ପରେ ଆଁ
ବଢ଼ିଆ ଲାଗିବ ଆଉ।
ହଁ ତାପରେ ଟିକେ ତେଲ ପକେଇଦବ ଟିକେ ମାନେ ତେଲ ଟା ଟିକେ ମାନେ ଛିଞ୍ଚିଲା ଭଳିଆ କରିଦବ। ସେ ପୁରା ମାନେ ପତଳା ଚୋପା ଚୋପା ଏଇ ଯୋଉ ମାନେ ଆମେ ଅଟାରେ କଲେ କଣକି ଆମେ ଯେ ଟିକେ କଲେ ବି ଟିକେ ମୋଟା ରହିଯାଉନି କି।
ହଁ।
ମୋଟା ରଇବନି ପତଳା ହବ ଭଲ ଲାଗିବ ସେ ମୋମୋଟା।
କାଲି ମୁଁ ବନେଇବି ଆଉ।
ହଁ ଘରେ ପରା ଏବେ ମୋମୋ ଚଟଣି ସହ ତ ମୁଁ କରିଦଉଛି। ହେଲା।
ମୋମୋ ଚଟଣି ପୁଣି କେମିତି କରୁଚୁ।
ସେଇ ତ ଟମାଟୋ ଗ୍ରାଇଣ୍ଡିଙ୍ଗ କରିକି ଟମାଟୋ କଞ୍ଚା ଲଙ୍କା ପୁଦିନା ପତ୍ର ଗ୍ରାଇଣ୍ଡିଙ୍ଗ କରିକି ଯୋଉ ତେଲ ଟିକେ ତା ଦେରେ ଟିକେ ଚିନି ପକେଇ ଦେଇ ଟିକେ ନାଲି ପକେଇଦବ। ତାପରେ ତା ଦେରେ ଢାଳିଦବ ତାକୁ ଆଉ ଟିକେ ପିଜ୍ଜା ଯୋଉ। ପିଜା ସସ୍ ଟିକେ ଟମାଟୋ ସସ୍ ଟିକେ ଚିଲ୍ଲି ସସ୍ ଏମିତି ସବୁ ତା ଦେହରେ ପକେଇ ଦେଇକି ଟିକେ ଚିନି ଲୁଣ ହେଇଗଲା ମାନେ ସସ୍ ଆଉ। ରସୁଣ ଟିକ ଟିକ କାଟିିକି ପକେଇଦବ। ସେଇ ସସ୍ ଟେ ବଢିଆ ଲାଗିବ ମୋମରୋଜ ଖାଇବାକୁ। ପିଲା ତ ମୋର ପୁରା ଖୁସି ସେ
ଖାଇଛି।
ହାଁ।
ଟିକେ ମୁଁ ବାହାରେ ମମ ଖାଇଛି ଏବେ ଘରେ ଟିକେ ବନେଇକି ଖାଇବାକୁ ପଡିବ ଆଉ ତୁ ଯେମିତି କହୁଛୁ ଆଉ।
ହଁ ଘରେ ବନେଇକି ଖାଇବ ବଢ଼ିଆ ଲାଗିବ। ହୁଁ। ଆଉ ତମର ଆଜି ରୋଷେଇବାସ କଣ ସବୁ ହେଲା ଖାଇଲା ଆଜି ସବୁ ତାହେଲେ ଏଇ ଯୋଉ। ଏଇ ଭାତ ଡାଲି ମାଛ ଘାଣ୍ଟିଆ
ହଁ ହଁ ଖାଇଛିି ସେଇଆ ପରା।
ଆଉ ଏଇ ନା କଣ ଟିକେ ଶୋଇବୁ ନା ନାଇଁ କଣ ପୁଣି ମୋବାଇଲ ଫୋବାଇଲ ଦେଖିବୁ ନା କୁଆଡେ ଯିବୁ।
ନାଇଁ ଏଇନା ଟିକେ ଶୋଇବି ଆଉ ବାଧା ପଶିଯାଉଛି ଟିକେ ଶୋଇବି।
ଉୁଁ ଆଉ ଗରମ ଏବେ ଏବେ ସେପଟେ କେମିତିଆ ହଉଛି।
ଗରମ ତ ବହୁତ ଗରମ ଏଠି ଖାଲି ଏସିି ଲଗେଇକି ଶଉଛୁ। ଏତେ ଗରମ ଝାଳ ପୁରା ବହୁତ ହଉଛି।
ଓ
ହଁ ଭାରି ଜୋର ଗରମ ବା ଇଏ କଣ କି ବର୍ଷା ଜମାରୁ ନାହିଁ। ଆଉ ଭୁବନେଶ୍ଵର ପଟେ ଭାରି ବର୍ଷା। ହଁ ଅଳ୍ପ ଅଳ୍ପ ମାନେ ଝିପି ଝିପି ବର୍ଷା। ଆ ସିିଏ ଭାରିଯୋରେ ଗୁଳିୁ ଗୁଳି ହଉଛି। ଚି ଆଉ ହାଲ
ଆଉ
ସେଇ ଯୋଗୁଁ ଭାରି ଗୁଳୁଗୁଳି ଆଉ ଏଇନା ତ ମୁଁ ଯିବି ଘର ଦ୍ୱାର ଓଳାଓଳି କରିବି। ତାପରେ ବାସନ କୁସନ ପଡିଛି ଆଁ
ଏତେ କାମ ଆହୁରି ପୁଣି କରିବ ଏଇ ଗରମ ଟାରେ।
ହଁ ପରା ଦିହି ପରେ ଖାଇବା ବାସନ ସବୁ ପଡ଼ିଛି ତାକୁ ମଜା ମଜି କରିବି। ସେଇ ଯୋଗୁଁ ସବୁ କାମ ଲାଗିଛି ମୋର ଆଉ କଣ କରିବି। ହାଲ ହଉ କାମ ସାରିକି ଯାହା କରିବା ଶୋଇବା କି ଯାହା କରିବା ଆଉ।
ଆଉ ଘରେ ସବୁ କେମିତି ଅଛନ୍ତି।
ହାଁ
ଘରେ ସବୁ କେମିତି ଅଛନ୍ତି।
ଘରେ ସମସ୍ତେ ଭଲ ଅଛନ୍ତି ଯାହା ଏଇ ଖରା ବର୍ଷା ଯୋଗୁ ଏଇଆ ଆଉ ଟିକିଏ ଖରା ହେଇଯାଉଛି କେତେବେଳେ ବର୍ଷା ହେଇଯାଉଛି ଏମତିଆତ ଗୁଳୁଗୁଳି ହେଉଛି ପିଲା ସ୍କୁଲ୍ ଗଲାବେଳକୁ ହଇରାଣ ହଉ ଦେଖିବା ମୁଁ ପଛରେ ଲଗେଇବି ନହେଲେ ଆ ରଖୁଛି।
ହଉ ହଉ।